ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହଁ କଣ କରୁଛନ୍ତି।
ଏଇ ବସି ଥିଲି ତମେ କଣ କରୁଛ ହଁ ତମେ କଣ କରୁଛ।
ବସିଥିଲି ତମଆଡେ ବର୍ଷା ହଉଛିି ନା।
ହଁ ହଁ।
ହଁ ଆମର ଆଡେ ତ ବସା ଅଛି ତମ ଆଡେ ହୋଇଛି ନା ହଁ।
ହଁ ହୋଉଛି।
ଆମ ବଳେ ବି ପ୍ରବଳ ବର୍ଷ ହଉଛି ହଁ ଖାଇଚାଲିନି।
ଆଉ ତମ ଦିଅ ଭଲ ନହିଁ କି।
ନାଇଁ ମତେ ଥଣ୍ଡା ଜର ହେଇଯାଇଛି।
ଓହୋ ଡକ୍ଟର ପାଖକୁ ଯାଇଥିଲ।
ନା ଯାଇନି ମେଡିସିନ୍ ଖାଇଥିଲି। ଏ ଏବେ ଟିକ କମ୍ ଅଛି କାଲିଠୁ ତମ ଦେହ ଭଲ ଅଛି।
ନା ଟିକେ ଯାଇକି ଦେଖେଇଦବ ହଁ ହଁ ଭଲ ଅଛି।
ଆଚ୍ଛା ମୁଁ ଖାଇଥିଲି ଭାତ। ଆଉ ଛୁଇଁ ତରକାରୀ ଆମ୍ବ କାକୁଡି।
ଆଉ ଜରରେ କାକୁଡି ଖାଉଛ ବା।
କାଇ
ଆଉ ଘରେ ସମସ୍ତେ।
ଆ ଘରେ ସମସ୍ତେ ହେଇ ବସିଛନ୍ତି ଆଉ ତମେ କରଥିଲ।
ଖାଇଥିଲି ଭାତ ଡାଲି ଆଳୁ ଚକୁଡା ଆମ୍ବ। କଲେରା ଭାଜି ଭଜା ଖାଇଥିଲି।
ହେ ଆଛା ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା?
ଆଜ୍ଞା ସମସ୍ତେ ଭଲ ଅଛି ଆମ ଲାଇନ ନାହିଁ ସମସ୍ ସ୍ତେ ବସିଛନ୍ତି ପଦାରେ।
ହଁ ଆମ ୟାଡେବି ଲାଇନ ନାହିଁ। ଉଖୁ ଉହୁଁ ସକାଳୁ ଲାଇନ କାଟିକି ରଖିଛି ହଁ ପ୍ରବଳ ବର୍ଷା ହଉଛି।
ହଁ ଆମ ଏପଟେ ସାଇଡ ଗାଁ ରେ ତାଙ୍କ କଣ ଟ୍ରାନ୍ସମିଟର୍ ପୋଡି ଯାଇଥିଲା ସେଠି ସଜାଡ଼ିବା ପାଇଁ ଆସି କାରଣ ସେଥିପାଇଁ ବାରମ୍ବାର ଲାଇନ କାଟୁଛନ୍ତି ଆମ ଏଇଡେ।
ହଁ ଆଚ୍ଛା।
ଆଉ ତମ ପଢାପଢି କେମିତି ଚାଲିଛି?
ହଁ ଆମର ପଢ଼ାପଢ଼ି ଭଲ ଚାଲିଛି। ଆମ ଫାଷ୍ଟ ସେମିଷ୍ଟାର୍ ହେଇଥିଲା କାଲି ରେଜଲ୍ଟ ବାହାରିଲା ଆଉ।
କେତେ ରହିଛି? ପେପର ସବୁ କିଲିଅର ହେଇଛି?
ଓ ହୋ ସବୁ କ୍ଲିୟର ହେଇଯାଇଛି।
ଯାହାହୋଉ। ଭଗବାନଙ୍କ ଠାରୁ ଭଲ ଏୟାରୁ ଭଲ ହଁ। କମ ଥାଉ କି ପରସେଣ୍ଟ ଯା ରହୁ କିଲିୟର ହେଇଗଲେ ସବୁଠାରୁ ବଡ କଥା। ବ୍ୟାକ ନ ଲାଗୁ ଯେମିତି।
ବ୍ୟାକ୍ ଲାଗିଲେ ଯେ ପଡିଗଲା।
ହଁ ବ୍ୟାକ ନ ଲାଗୁ ବ୍ୟାକ ଲାଗିରେ ଟିକେ ଏପ୍ରସେନ୍ ଟା ଖରାପ ହେଇଯିବ ନା?
ହଁ। ନା ସାଙ୍ଗ ଅଛନ୍ତି ତାଙ୍କର ମନେ ବ୍ୟାକ ଲାଗି ଯାଇଛି।
ଏଇ ଯୋଉ ତମ ଯିଏ ତମ ସହିତ ଯାଏ, ତାର ବ୍ୟାକ୍ ଲାଗିଚି?
ଆଉ ଜଣେ ମୋର ସାଙ୍ଗ ଅଛି ନା-ନା ତାର ଲାଗିନି।
ପୁଣି କଲେଜ କେବେଠାରୁ ଯିବ?
ମୋର ଏବେ ତ ଦେହ ଭଲ ନାହିଁ ଯାଉନି। ଦେଖିଆ ଯଦି କାଲି ଟିକେ କମ୍ ଲାଗିଲା ତ ଯିବି, ନହେଲେ ପୁଣି ସୋ ସୋମବାର ଦିନଠୁ ଯିବି ଆଉ।
ହଁ ଦେଖ କଣ ତମକୁ ଲାଗୁଚି, ଠିକ୍ କରିବ ସେଇଆ।
ହଁ ବା।
ଆଉ ତମ ସାନ ଭଉଣୀ କଣ କରୁଚି?
ହୁଁ ସେ ନାହାନ୍ତି, ତାଙ୍କ ମାମୁଁ ଘରୁକୁ ଯାଇଚନ୍ତି।
ହୁଁ ତମେ ବାହାଘରେ ଯିବ ନା ଚାରି ତାରିଖ ଦିନ?
ହଁ-ହଁ ତମେ?
ହଁ ଏବେ ମୋ ସାଙ୍ଗ ଫୋନ୍ କରିଥିଲା, ମତେ କହୁଥିଲା। ତୁ ଆସିବୁ, ଏଇ-ଏଇ ପିଲା ଯିବେ ତାଙ୍କ ସହିତ ଆସିବୁ ରହିବୁ ବୁଲିିବାଲିିକି ସାଙ୍ଗ ହେଇକି ଯିବ।
ହଁ।
ତମେ କୋଉଦିନ ଯିବ?
ଆମ ସହିତ ଆଉ କିଏ ବାହାଘର ଦିନ ଯିବୁ। ଆମ ଘରେ ତ କେହି ନାହାନ୍ତି କହିଲେ ବାପା କେମ୍ତି ରହିବେ। ଉଁ ହୁଁ ସେ ଡାକିଥିଲେ ହଳଦୀ ଦିନଠୁ କିନ୍ତୁ ଘରେ ନାହାନ୍ତି ମା ସେଇଥିତ ଆଉ ଯାଇପାରିବିନି ଆଉ।
ଆଚ୍ଛା-ଆଚ୍ଛା।
ଏ ନା ସେ ଯାଇଁକି ଆସିବେ ସୋମବାର ନହେଲେ ରବିବାର।
ରହିବେ ବୋଧେ ନା?
ହଁ ତାଙ୍କର ଭୋଜି ଅଛି ତ ତାଙ୍କ ମାଙ୍କର ସେଇଥିପାଇଁ ଯାଇଛନ୍ତି।
ହଉ-ହଉ ତାହଲେ ତମେ ବାହାଘର ଦିନ୍ ଯିବ ସେଇଠି ରହିବନି ପଳେଇ ଆସିବ।
ଅ ପୁଣି ବାହାଘର ସନ୍ଧ୍ୟାବେଳେ ପୁଣି ପଳେଇ ଆସିବୁ।
ଓହୋ।
ତମେ ସ୍କୁଟିରେ ଯିବ, ହଁ ବାପାଙ୍କ ସହିତ ଯିବୁ। ବାପାଙ୍କ ସହିତ ଯିବି।
ଓହୋ ବାପା ନ ରହିଥିଲେ ଆମ ସହିତ ପଳେଇ ଯାଇଥାନ୍ତ, ମୁଁ ମୋ ସାଙ୍ଗ ଗୋଟେ ଆମ ଗାଁରୁ ଯିବ।
ଆମ ଘର ପାଖରେ ବି ଜଣେ ଅଛନ୍ତି ସିଏ ବି ଯିବେ ତାଙ୍କ ସ୍କୁଟି ନେଇକି।
ହଁ ସିଏ ଆଉ ତାଙ୍କ ସାଙ୍ଗ ବୋଧେ, ମତେ ଆଜି ମୋ ସାଙ୍ଗ ଫୋନ୍ କରିଥିଲା କହୁଥିଲା ସିଏ ସେ ବହୁତ୍ ପିଲା ଯିବେ, ତମେ ବି ଆସିବ ରହିବ।
ତମେ-ତମେ ଟିକେ ଜାଗାକୁ ଆସ ତମର ଟିକେ ନେଟ୍ ମାନେ ଭଏସ୍ ଟିକେ ସ୍ଲୋ ହଉଚି। ହଁ ଏବେ କିୟର୍ ହେଲା।
ହଁ ବର୍ଷା ହଉଛି ନା ସେଇଥିପାଇଁ ଟିକେ ଅପଡାଉନ୍ ହେଉଛି ବୋଧେ।
ହଁ ମୁଁ ସେଇଥିପାଇଁ ଆମ ପୁରା ଘର ବୁଲି କଥା ହଉଛି।
ମୁଁ ପା ଝର୍କା ଠିଆଇଥିଲି ଟିକେ ସେଆଡକୁ ପଳେଇଲୀ ଅପଡାଉନ ହେଇଗଲା। ଆଉ ଏବେ ଘରେ ରହିକି କଣ କରୁଚ, କିଛି ପିଯିକାଲ ଆକ୍ଟି ବିଟି କିଛି କରୁଚ?
ହଁ ଏଇ ବସ ମୁଁ ମୋବାଇଲ୍ ଦେଖୁଥିଲି ଏବେ।
ଓହୋ, ଆମ ଗଞ୍ଜା ବୋବେଇ ଲାଣି।
ତମର ନା ଆମେ ରାଗିବୁ ନୁ ତମେ କଁ କଁ ପାଳିଚ?
ଆମ ଘରେ ଅଛି ଗୋଟେ ଗାଈ, ଆଉ ଶୁଆ ଅଛନ୍ତି ଦିଟା ଆଉ କୁକୁଡା ଅଛନ୍ତି ଚାଟା ପାଞ୍ଚଟା ତାପରେ ଆଉ ଛେଳି ନାହିଁ ଆଗେ ଥିଲା।
ଯା ଉ ତମର ଏତେ ସବୁ ଅଛନ୍ତି।
ଲଗୋଉଚ ନା?
ହଁ ଆମର ଏଠି ଗଛ ପତ୍ର ଲଗାଇଛି।
କି କି ଗଛ ଲଗେଇଛ ତମେ, ତମକୁ ଭାରି ପସନ୍ଦ ନା ଏମିତି ଲଗଉଛ?
ଅ
ଖାଇବା ଇ ଅଛି ଫୁଲପତ୍ର ଅଛ କିଛି ନାଇଁ।
ତମେ ଲଗଉନା ତମକୁ ପସନ୍ଦ ନୁହେଁ କି ଗଛ ଲଗେଇବା?
ହଁ ମତେ ପସନ୍ଦ ଆମର ମାନେ ପିଜୁଳି ଗଛ, ଆମ୍ବ ଗଛ ଆଉ ପୋଇ ଗଛ, କଦଳୀ ଗଛ ସବୁ ଅଛି।
ଆଉ ପୋଇ ବିକୁଚ?
ନା ଆମ ମାନେ ହଉଚି ବିକୁନା ବିକି ନାହାନ୍ତି ଯେ ନେଲେ ସେ କହୁଛନ୍ତି ଆମକୁ ଦେଇଦିଏ ସେ ନେଲା ବେଳେ ଆସୁଛନ୍ତି ନା ସେ ବାପା କହୁଛନ୍ତି ଦେଇଦିଅ ସେମିତି କଣ ପଇସା ରଖିବ।
ଆଁ ବାପା ଭାରି ଦାନି କର୍ଣ୍ଣ ଟା ନା।
ଆଁ ହା ଆଉ ସେମିତି ଦେଇଦଉଛନ୍ତି ଆଉ।
ମୋ ମୁହଁ ରଖନ୍ତି ବୋଧେ ଏଇଟାକୁ ଆମର ଏଠି ହାପି ଜି ଆସିଲେଣି ଆମ ଗାଁକୁ। ଉର୍ଦୁ ପାଠ ପଡିବେ।
ଓ ହୋ।
ସବୁ ମୂର୍ଖ ହେଇଯାଇଛନ୍ତି।
ଏବେ କାର ପିଲା ଛୁଆ ତ ମୋବାଇଲ ରେ ପୁରା ଇସ୍ମାର୍ଟ ଆଉ।
ଅଷ୍ଟମ ଶ୍ରେଣୀ ବହି ଦେଖିଥିଲ ନା କି ଗୀତ ଲେଖା ହେଇଛି?
ହଁ ଅଷ୍ଟମ, ପଞ୍ଚମ ମାନେ ବହି ସବୁ ମାନେ ଅଲଗା
ଚତୁର୍ଥ ଶ୍ରେଣୀରେ ଭାସିଯାଆ ମୋ କାଗଜ ଡଙ୍ଗା। ଆଉ ଅଷ୍ଟମ ସେ ନେମ୍ବୁଡା ନେମ୍ବୁଡା ଗୀତ। ଆମେ ବେଳେ ଆମେ ପଢୁଥିଲୁ ଟୁନା ଟୁନି ଭାଇ ଭଉଣୀ ଏ ବାପା ମା ବାପା ମା ବିରି ବାଟିଲେ। ଜେଜେ କଲେ ଚକୁଡି ଚୁନା।
ଆମେ ପଢିଥିଲେ ଟୁନା ଟୁନି ଭାଇ ଭଉଣୀ। ତାଙ୍କ ଏବେ ନୂଆ ଭାରିଚି ବାପା ବିରି ବାଟିବେ।
ଏଯେ ଏଇ ଯୋଉ ଅଛି ପଞ୍ଚମ ଶ୍ରେଣୀର ଇଂରାଜୀ ବହିରେ ଲେଖା ହେଇଛି ଇଁ ମଝିରେ ଅଧା ଓଡିଆ ଅଧା ଇଂରାଜୀ ଲେଖା ହେଇଛି।
ହଁ, ଲେଖା ହେଇଛି ହଁ ମାନେ କଣ ମାନେ ହଜବେଣ୍ଡ ମାନେ ଲେ ହଁ, ହଁ ମାନେ ସେଠି ଓଡିଆ ବହିରେ ସେଟି ଲେଖା ହେଇଥାନ୍ତା ସ୍ଵାମୀକୁ ହଜବେଣ୍ଡ ଲେ ଖିଦେଇଚନ୍ତି।
ହଁ। ଆହୁରି ଗୋଠେ ଅଛି ଯୋଉ ଇଂରାଜୀ ବହିର ପୁରା ମଝି ପୃଷ୍ଠାରୁ କେତେ ଆଠ ଦଶଟା ପୃଷ୍ଠାରେ ପୁରା ଓଡିଆରେ ମାନେ ଗପ ଗୁଳାକ ଲେଖା ହେଇଛି।
ହଁ ଗପ ଉଁ, ରଜ ଗପ, ରଜ ଗୀତ ଟା ଲେଖା ହେଇଚି। ଆଉ ତ ଷଷ୍ଠ ଶ୍ରେଣୀ ଏ ଯୋଉ କଳା ଶିକ୍ଷା ବହି ଯୋଉଟା ନାଇଁ କଳା ଶିକ୍ଷା। ସେଟାରେ ଲେଖା ହେଇଚି ଏଇ ଯୋଉ ପାର୍ଲର କେମିତି ଯାଆନ୍ତି, ପେଡିକୋର୍ କେମିତି କରନ୍ତି? ମେଡିକୋର୍ କେମିତି କରନ୍ତି? ଆଇ ବ୍ରୋ କେମିତି କରନ୍ତି? ମୁଁ ଭଣଜା ଅଛି ଗୋଟେ ପଢୁଛି ଷଷ୍ଠ ଶ୍ରେଣୀ।
ହଁ।
ପଢୁଚି ଆ, ମୁଁ କାଲି ତା ପଢୁଥିଲି ତା ବହି ତା ମଲାଟ ମଡେଇଲି ଦେଖୁଥିଲି ହେଁ ସେ ଲେଖା ହେଇଛି ପେଡିକୋର୍ ଆଉ ଆଇବ୍ରୋ କେମିତି କରିବା? ଲେଖା ହେଇଛି ତାର ଉଁ,। ମୁଁ କହିଲି ମୋ ଦିଦି ଲୋ ଦିଦି ଆଲୋ ବସ ତୋ ପୁଅ ପାର୍ଲର ଖୋଲିବ ତୋ ଉପରେ ପ୍ରାକ୍ଟିକାଲ୍ କରିବ। ଏମିତି ସବୁ ଲେଖା ହେଇଛି, ହଁ ମୂର୍ଖ ସରକାର ଆସିଲା ମୂର୍ ଖ ହେବେ ପିଲା।
ଏଇ ବା ଚତୁର୍ଥ ଶ୍ରେଣୀ ରେ ଲେଖା ହେଇଛି ଏଁ ବହିରେ ବାୟାମ। ବଲ୍ କେମିତି ଧରନ୍ତି? ବଲ୍ କେମିତି ଖୋପାଡନ୍ତି? ଗୋଟେ ପିଲା କେମିତି ଚାଲିବ?
ହୁଁ।
ଲେଖିଛି ଗୋଟେ ପିଲା ଆଙ୍ଗୁଳି ଦୁଆରେ ଚାଲେ ଆଉ କଣ ପିଲା କଣ ଚାଲନ୍ତି, ମାନେ ଲେଖିଛି ଗୋ ପିଲା ଆଙ୍ଗୁଡି ଦ୍ଵାରା ଚାଲେ, ଆଉ କଣ ପିଲା ଚାଳନ୍ତି ମୁଣ୍ଡ ଦ୍ଵାରା?
ଏ ବହି କୁଡା ଅଲଗା ପ୍ରକାର ର ହେଇଯାଇଛି।